ହଁ ଭାଇ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।
କୋଉଠି ଅଛନ୍ତି?
ମୁଁ ଏଇ ଗାଁରେ ଅଛି ତମେ କୋଉଠି ଅଛ?
ହଁ ମୁଁ ବି ଟିକେ ଗାଁକୁ ଆସଥିଲି।
ଗାଁକୁ ଆସଥିଲ ଖରା ଛୁଟି ହେଇଚି ବୋଧେ ଆଉ।
ହଁ ଖରା ଛୁଟି ଆପଣଙ୍କର ବି ଖରା ଛୁଟି ଚାଲଥିବ ତ?
ହଁ ଖରା ଛୁଟି ଚାଲିଚି ଅଛି ଆଉ।
ହୁଁଉଁ କାମ ଚାପରେ ତ ସବୁବେଳେ ଜୀବନ ବନ୍ଧା। ଏବେ ବି ନୂଆ ଏସ୍ ଆଇ ଆର ପାଇଁ ଏସ୍ ଆଇ ଆର ପାଇଁ ବି ଭଲ୍ୟୁଣ୍ଟାରି ଡିଉଟି ପଡିଲାଣି ବି ଏଲ୍ ଓ ଅଣ୍ଡରରେ ଯୋଉ ଆଷିଷ୍ଟାଣ୍ଟ ଟିଚର ଜଣ ଜଣଙ୍କୁ।
ହୁଁ ନା ମୋର ତ ସେମତି କିଛି ପଡିନି ନା ନା।
ନାଁ ମୋର ଡିଉଟି ପଡିଛି।
ଆଚ୍ଛା ତ ଆଉ ବି ଅଳ୍ପ ଦିନ ରହିଲା ସ୍କୁଲ ଖୋଲିଯିବ ନାଇଁ କି?
ହଁ ସ୍କୁଲ ଖୋଲିଯିବ।
ଘରେ ସମସ୍ତେ କେମତି ଅଛନ୍ତି?
ହଁ ଘରେ ସମସ୍ତେ ଭଲ ଅଛନ୍ତି ଆପଣଙ୍କ ମଉସା ମାଉସୀ କେମିତି ଅଛନ୍ତି? ମଉସା ମାଉସୀ କେମିତି ଅଛନ୍ତି?
ହଁ ଆମ ଘରେ ବି ଭଲ ଅଛନ୍ତି ଆଜ୍ଞା ଭଲ ଅଛନ୍ତି।
ଆଉ କଣ ଖିଆପିଆ ହେଇଚି?
ମୁଁ ଏଇ ପଖାଳ ଖାଇଥିଲି ଜଷ୍ଟ୍। ଆପଣ?
ପକାଳ ୱା ବଢିଆ ଆ।
ହଁ ପଖାଳ, ଆଳୁଭଜା, ମିକ୍ସଚର୍।
ଆରେ ବା ଖରା ବି ଜୋରସେ ହୋଉଥୁବ ନାଇଁ କି?
ଏମିତି ଆଉ।
ଖରା ବି ହୋଉଚି ନା?
ହୁଁ ହୁଁ ଖରା ବି ବୋହୁତ ହୋଉଛି।
ଖରା ସମୟରେ ପଖାଳ ବା ବଢିଆ ଲାଗେ ନାଇଁ?
ହୁଁ।
ପଖାଳ ଭାତ, ବାଇଗଣ ପୋଡା, ଆଳୁ ଭଜା, ବଡି ଚୁରା ଏଇ ଗାଁରେ ସେ ଯୋଉ ଖୁସି ହଁ ଆଉ ସ୍ ହେଟା ବୋହୁତ ମନେ ପଡେ କିନ୍ତୁ ଆମେ ଯେତେବେଳେ ଚାକିରୀ ଭିତରେ ରହିଯାଉଚେ ଏଇ ସବୁ ମିଳିବାଟା ବୋହୁତ କଷ୍ଟ ହେଇଯାଉଛି।
ହୁଁ ଧୀରେ ଧୀରେ ସଂସ୍ କୃତି ନଷ୍ଟ ହେଇ ହେଇ ଯାଉଛି କାହିଁକିନା ଖାଇବା ଗୁଡା ହଜି ହଜି ଗଲାଣି ଦିନକୁ ଦିନ।
ହଁ।
ହଁ। ବୋହୁ ପୁରାତନ ସମୟରୁ ମାନେ ବିଭିନ୍ନ ପ୍ରକାର ଏଇଆ ଆଗେ ଆଗରୁ ସମସ୍ ସେ ଗୃହିଣୀ ଗୃହରେ ରହୁଥେଲା। ଗୃହ କିନ୍ତୁ ଗୃହିଣୀ ଗୃହରେ ରହୁଥେଲା ସିଏ ବିଭିନ୍ନ ଓଡିଆ ଖାଦ୍ୟ ତମ ପର୍ବପର୍ବାଣୀ ଆରିସା କାକରା ମଣ୍ଡା ତେଣୁ ବିଭିନ୍ନ ପ୍ରକାର ଖାଇବା ତିଆରି କରୁଥିଲେ ଯୋଉ ଖାଇବାଗୁଡା ବର୍ତ୍ତମାନ
ମେ ଗାଁରେ ଯେତେବେଳେ ରହୁଚେ ବୋହୁତ ବଢିଆ। କାହିଁକିନା ଆମର ଗାଁର ପରମ୍ପରା ଚଳଣି ଖିଆପିଆ ଇଏ ସାଧା ସିଧା ଦେଶୀ ଓଡିଆ ଉପରେ ଆରାମ ସେ କିନ୍ତୁ ଆମେ ଯେତେବେଳୁ ଟାଉନରେ ରହିଯାଉଛି ନା ତ ଆମେ ଗୋଟେ ବାନ୍ଧି ହେଇକି ରହିଲା ଭଳିଆ ଲାଗିଯାଉଛି। ସକାଳୁ ଉଠ ମାନେ ଗୋଟେ କର୍ମମୟ ଜୀବନ କଣ ଟିକେ ଭା
କର୍ମମୟ ନାହିଁ ତ ଜଞ୍ଜ୍ ଜଞ୍ଜାଳମୟ ଜୀବନ। ନେ ଯୋଉଥେରେ ନା ନିଜ ଜୀବନର କିଛି ଉନ୍ନତି ହଉଛି ନା ସମା
ହୁଁ ହୁଁ ସେୟା ବି। ଗୋଟେ ବନ୍ଧା ଆଉ।
ହଁ କେବଳ ମିଛ ଐତିହ୍ୟ ପରମ୍ପରାର ଦ୍ୱାହି ଦେଇ ଆମେ ସିନା ଜୀବନ କାଟୁଛେ କାହିଁକି ନା ଯିଏ ଯୋଉ କର୍ମ କରିବା କଥା ସେ ସେ ତା ନିଜ କର୍ମ ଭିର୍ନ ଅନ୍ୟ କର୍ମ ହିଁ ତା ଓପରେ ଦିଆଯାଉଛି ଚାପ। ତେଣୁ ଆଉ ଜୀବନଟା ପଢିବାକୁ ଜୀବନଟା ବୁଝିବାକୁ ବି ସୁଯୋଗ ନାହିଁ।
ହଁ।
ଆପଣ ମନେ ଥିବ ଭାଇ ପିଲାବେଳେ ଆମ ମା ତାଳ ପତ୍ର ତାଳସଜ ପି ଠା ତିଆରି କରୁଥେଲା ହଳଦୀ ପତ୍ରରେ ଏଣ୍ଡୁରି ତିଆରି କରୁଥେଲା ପ୍ରଥମା ଅଷ୍ଟମୀରେ।
ହୁଁ। କିନ୍ତୁ ଏବେ ଅଷ୍ଟମୀରେ ଆମେ କଁ କରୁଚେ ବାହାରେ ରହୁ ଚେ ନା ମାର ସ୍ନେହ ପାଇ ପାରୁଚେ ନା କଣ ମିଳି ପାରୁଛି କିଛି ନାଇଁ। ହଉ ହଉ ଗୋଟେ ଆଜି ଚଳେଇ ଦବା ଆର ବର୍ଷୁକୁ ଆମେ ଦେଖିବା। ଏ ଆର ବର୍ଷ ଆର ବର୍ଷ କହିକି ସେଇ ଆର ବର୍ଷଟା ନେକ୍ସଟ କେବେ ଆସିବ ସେଇଟା ବି ଆମେ ଆଉ ଜାଣିପାରଲେନି।
ହେଁ ହେଁ ଜୀବନଟା ସବୁବେଳେ କାଲି ଭଲ ହବ ଭାବି ଭାବି ସେ କାଲିଟା କେବ୍ କୋଉ କାଲି ହବ ସେ କାଲିର ଉତ୍ତର ନାହିଁ।
ସେ କାଲି ହେଇ ହେଇ କେତେବେଳେ ଆମେ ଆଖି ବନ୍ଦ କରିଦବା ସିଏ ବି ଆମେ ଜାଣିପାରିବାନି।
ହେଇଆ।
ସବୁ ଜିନିଷ ଏ ଭିତେରେ ଲୁଚି ଯାଉଚି ଖାଲି ଆମେ ଯେତେବେଳୁକୁ ଆମେ ଟାଉନରେ ସେଲିବ୍ରେସନ୍ ଭାବିଲେ ଆମେ କଣ ଭାବୁଚେ? ଆଃ ଗୋଟେ ଜନ୍ମଦିନ ଆଜି ହେଲା ବା ଜନ୍ମଦିନ ତ ନୁହେଁ ଆମେ ସେଟା ବର୍ଥ ଡେ ବୋଲି କହୁଚୁ ଆଜି ବର୍ଥ ଡେ ହେଲା କାଲି ଆନିଭର୍ସରୀ ହେଲା ଏଇଗୁଡା ହେଲା ଆମେ କଁ କରୁଚେ ରେଷ୍ଟୁରାଣ୍ଟ ପଳେଇ ଯାଉ ଆଜି କଣ ହେଲା ସେ ପନିରର ବିଭିନ୍ନ ପ୍ରକାର ନାଁ ହେଲା ଚିକେନ ର ବିଭିନ୍ନ ପ୍ରକାର ନାଁ ବିରିୟାନୀ ଏଗୁଡା ସବୁ କହିକି ଆମର ଏଇଟା ପର୍ବପର୍ବାଣି କିନ୍ତୁ ଏଇଟା କଣ ସବୁ ଠିକ୍। ଏଗୁଡା ସବୁ ଆମେ ଆକ୍ଚୁଏଲି ପୁ ମାନେ ନୂଆ ଅଭିଜାତ୍ୟ ଭିତେରେ ରହିକି ଆମେ ପୁରୁଣା ପରମ୍ପରାକୁ ଖାଲି ଭୁଲୁଚେ ଆଉ ନିଜକୁ ମିଛ ଆଶ୍ଵାସନା ଦଉଚେ ଯେ ଆମେ ଖୁସିରେ ଅଛେ।
ବିଲକୁଲ୍ କାହିଁକି ନା ଏ ଦିନେ ସମୟ ଥିଲା ଆମ ଓଡିଆ ଘରେ ମୋର ମନେ ଅଛି ସେତବେଳେ ପିଲାଦିନେ ଆମର ଘରେ ଜନ୍ମଦିନ ପାଳନ କରାହୁଏ ଆମେ କେକ୍ କ୍ରିମ କଣ ଜାଣୁନା। ଆମର ଆସେ ଷ୍ଟିମ୍ କେକ୍ ପିଓର ଛେନାରେ ତିଆରି ନା ପୁରା ଶୁଦ୍ଧ ଛେନା। ନହଲେ ଛେନା ପୋଡ ଯେହେତୁ ଆମ ଘର ସେଇ ଦଶପଲା ନୟାଗଡ, ନହଲେ ପୋଡ ପିଠା ବି ହୁଏ, ଆମେ ଜାଣୁନା କେକ୍ କଣ କ୍ରିମ କଣ ଆମେ ଜାଣୁନା? ଆମର ସେଇ ପୋଡ ପିଠା ଆସେ। ସେଇ ସେ ଷ୍ଟିମ କେକ୍ ଆ ସେ ନହଲେ ଯୋଉ, ଛେନାପୋଡ ଆସେ, ତାକୁ ହିଁ ଆମେ ଜନ୍ମଦିନରେ ଖାଉ, ଆଉ ଅନ୍ୟମାନଙ୍କୁ ଖୁଆଉ। ବିରିୟାନୀ କଣ ଆମେ ଜାଣୁନା, ବିରିୟାନୀ କଣ ଆମେ ଜାଣୁନା। ଆମ ଜନ୍ମଦିନ ହେଲେ ଆମ ଘରେ ମା, ପୁରୀ ବନେଇବ, ଉପମା ବନେଇବ, କ୍ଷୀରି ବନେଇବ। ଖେଚୁଡି ବନେଇବ, ସେମିଆ ବନେଇବ, କାକେରା ବନେଇଥିବ। ବରା ବନେଇଥିବ, ସାଙ୍ଗମାନେ ସବୁ ଆସିବେ, ଖାଇବେ। ଛେନାପୋଡ କଟା ହବ, ସମସ୍ତେ ଖାଇବେ। ତାପରେ ଥଟ୍ଟା ମଜା ହବୁ, ଖେଳିବୁ, ଗୀତ ଗାଇବୁ। ନାଚିବୁ, ତାପରେ ସାଙ୍ଗମାନେ ଯିଏ ଯାହା ଘରୁକୁ ଯିବେ। ଏବେ ଆଉ ସେଟା ନାହିଁ, ଏବେ ଟ୍ରେଣ୍ଡ ଗୋଟେ ହେଇଗଲାଣି, ନାଁ ଏବେ ଟ୍ରେଣ୍ଡ ହେଇଯାଇଚି, ରେଷ୍ଟୁରାଣ୍ଟ ଯିବା, କେକ୍ କାଟିବା, ସମସ୍ତେ ଖାଇବା, ପନିର୍ ଦୋ ପିଆଜା, ଚିକେନ୍ ସିକ୍ସଟିଫାଇଭ୍
ହାଁ ହାଁ।
ଷ୍ଟାଟସ୍ ଅପଲୋଡ କରିବା, ତେଣୁ ଉ ମାନେ ମୁଁ ଭାବେ, ଅନୁଭବ ଅନୁଭୂତିଟା କେବେ ଦେଖେଇ ହୁଏନି। ଆମେ ଦେଖେଇବା ପାଇଁ ଚେଷ୍ଟା କରୁ, ତାର ପ୍ରତିଫଳନ।
ଖୁସି କୁ ଆମେ ଅନୁଭବ କରିପାରିବା କିନ୍ତୁ ଯୋଉ ଆମେ ସୋ କରୁଚେ ଆମେ, ଯୋଉଟା ଷ୍ଟାଟସ ଥ୍ରୋରେ ହଉ, କିମ୍ବା ଆମ ମାନେ ଆମେ ଖାଲି ଦେ ଖେଇ ହଉଚେ ଯେ ଆମେ ଖୁସିରେ ଅଛେ କିନ୍ତୁ କଣ ସତରେ ଆମେ ଖୁସିରେ ଅଛେ? ନା କେବେ ନୁହେଁ।
କେବଳ ପାଖରେ ଠିଆ ହେଇ, ଫଟୋ ଉଠେଇବା ଟା, କଣ ସ୍ନେହ କି? ନାଁ। ଓଡିଆ ଖାଇବା ଆଉ ଓଡିଆ ଘର, ଓଡିଆ ପରମ୍ପରା ଓଡିଆ ଘରର ଚାଲିଚଳନ ଆଉ ସେଇ ପଖାଳ କଂସା ସେଇ ବଡିଚୁରା, ସେଇ ଶାଗଭଜା, ସେଇ ମାଛଭଜା ସେଇ ମାଛ ବେସର, ସେଇ ଛୁଇଁ ଆଳୁ ବେସର ସେଇ ଆମ୍ବୁଲରାଇ, ସେଇ କାନିକା, ସେଇ ତରକାରୀ ସେଇ ଘୁଗୁନି, ସେଇ ସହରେ ଆଉ ମିଳିବ କାଇଁ?
ମିଳିବ କା
ତେଣୁ ସବୁଗୁଡା ଦିନକୁ ଦିନ ସମୟ ଥିଲା ମଣିଷ ଇନ୍ଦ୍ରଧନୁ ଦେଖିବା ସ୍ୱପ୍ନ ଥିଲା। କାହିଁନା, ଇନ୍ଦ୍ରଧନୁ ଆମେ ଯେତବଳେ ଚାହିଁଲେ ସେତବଳେ ଦେଖି ହୁଏନି। ସେଇଟା ଈଶ୍ୱରଙ୍କ ଆଶୀର୍ବାଦ ଥିଲେ ହିଁ ଦେଖି ହୁଏ। ବର୍ତ୍ତମାନ ସମୟରେ, ଜୀବନରେ ତ ଆଉ ରଙ୍ଗ ନାହିଁ। ସମସ୍ତେ କେବଳ ରଙ୍ଗୀନ କପଡା ପିନ୍ଧୁଚନ୍ତି, ରଙ୍ଗୀନ ଫୋନ ଧରୁଚନ୍ତି। ନିଜକୁ ରଙ୍ଗୀନ ମିଜାଜର ମଣିଷ ବୋଲି ଇ ଯଦିଓ ବା ସମସ୍ତଙ୍କୁ ପରିଚିତ କରଉଚନ୍ତି କିନ୍ତୁ ବାସ୍ତବ ଆମ ଜୀବନରେ ଯୋଉ ରଙ୍ଗ ବୋଳି ଦଉଥିଲା ଗ୍ରାମ୍ୟ ଜୀବନ, ଗ୍ରାମ୍ୟ ପୋଷାକ, ଗ୍ରାମ୍ୟ ଖାଦ୍ୟ, ଗ୍ରାମ୍ୟ ପର୍ବପର୍ବାଣୀ ଗ୍ରାମୀଣ ଚାଲିଚଳନ, ତେଣୁ ସେସ ସବୁ ଆଉ, ଆମ ପାଖରେ ସୁଯୋଗ ନାହିଁ, ହେଲେ ମଧ୍ୟ ଆମେ ମାନେ ସ ସବୁବେଳେ ଚେଷ୍ଟା କରି ଆସିବା ସେଗୁଡାକୁ କିଛି କିଛି ପରିମାଣ ର, ଆମ ଭିତରେ ବଞ୍ଚେଇ ରଖିବା ପାଇଁ। ଦୁନିଆଁ ତ ପରିବର୍ତ୍ତନ ହବ, ପରିବର୍ତ୍ତନ ହିଁ ପ୍ରକୃତିର ନିୟମ ନା କଣ ଭାଇ କହୁଛନ୍ତି କିନ୍ତୁ ସେଇ ପରିବର୍ତ୍ତନ ଭିତରେ ନୂତନତାକୁ ଗ୍ରହଣ କରିବା ସହିତ ପୁରାତନକୁ ବଞ୍ଚେଇ ରଖିବାର ଯୋଉ ପ୍ରୟାସ ଆଉ ଚେଷ୍ଟା ଆମ ଭିତରେ ଏମିତି ଚିରଦିନ ପାଇଁ ବଞ୍ଚିକି ରହିଥାଉ। କୁହନ୍ତୁ ଆପଣଙ୍କ ଜୀବନରେ ଆପଣଙ୍କର ସବୁଠାରୁ ଓ ପ୍ରିୟ ଓଡିଆ ଖାଦ୍ୟ କଣ?
ସେଇ ଘର ଭାତ ରନ୍ଧା। ମା ଯେତେବେଳେ ଭାତ ରନ୍ଧା ଥାଏ ଭାତ ଡାଲି ସେ ଯାହା ବିି ଯାହାବି ଦେଲେ ସେ ଖାଇବାଟା ବହୁତ ଗୋଟେ ବହୁତ ଖୁସି ଲାଗେ ନିଜେ ଯେତେବେଳେ ରୋଷେଇ କଲେ ଆମେ ଯେତେବେଳେ ଲାଗୁଥିଲା ଆରେ ପୁଅ ଛୋଟ ଅଛୁ ଆମେ ଭାବୁଥିଲେ କାଲି ବଡ଼ ହୋଇଯିବି କାଲି ବଡ଼ ହୋଇଯିବି ମୁଁ ଛୋଟ ହେକି କିଛି ନାହିଁ କେବେ ବଡ ହେବି କେବେ ବି ବଡ ହେବି ଏଇ ବଡ ହେଇଗଲି କିନ୍ତୁ ସବୁ ଛାଡିଦେଲି। ଘର ମାନେ ଘର ଦ୍ଵାରା ସବୁ ଛାଡି ଦଉଛି ଘର ଇଏ ମାନେ ଖିଆ ପିଆ ଆମେ ଯେତେବେଳେ ଚାକିରିରୁ ବର୍ତ୍ତମାନ ଯାଉଚେ ସକାଳୁ ଯଦି ଭାତ ଡାଲି ଟିକେ ରୋଷେଇ କରି ଖାଇ ପାରିଲେ ଖାଇ ପାରୁଛେ ନହେଲେ ନାଇଁ କଣ ଚାଲ ବାହାର ହୋଟେଲରେ ଖାଇକି ଯାଅ ଇଏ ହଉଛି ଆମ ଦୁନିଆ। ଆସି ସାରିଲା ପରେ ହାଲିଆ ହେଲେ କେତେବେଳେ ରୋଷେଇ କର ନହେଲେ ସିଏ କର ଶଳା ତାପରେ ବାହାର ଯେତେ ସବୁ ଜିନିଷ ରହୁଛି ସିଏ ବି ଆମ ଦେହ ପାଇଁ ବହୁତ କ୍ଷତିକାରକ।
ହୋ ହୋ ସେ ଗୋଟେ ଖାଦ୍ୟ ନୁହେଁ ଇନାଣ୍ଟ ଫୁଡ ଯୋଉଟା ଅଛନ୍ତି ଏଗୁଟା ବିଶର ଅନ୍ୟ ନାମ ହଉଛି ବାହାର ଖାଇବା ଫାଷ୍ଟ ଫୁଡ ର ଅନ୍ୟ ନାମ ହଉଛି ବିଷ।
ବିଶ କିନ୍ତୁଆମେ
ଫାଷ୍ଟଲି ସେ ଆମ ବଡି କି ଖରାପ କରେ ହଁ ପ୍ରକୃତରେ ଫାଷ୍ଟ ଫାଷ୍ଟ ଏକରେ ସେ ଫାଷ୍ଟରେ ତିଆରି ତାକୁ ଆମେ ଫାଷ୍ଟଲି ଖାଉ ଆଉ ଫାଷ୍ଟଲି ମଧ୍ୟ ମରୁ।
ହଁ ହଁଁ ସେଇଟା ବି ନିଶ୍ଚୟ ସିଏ ବି ନିଶ୍ଚୟ।
ନାଇଁ ଗାଁ ନିଜ ଘର ଧାନ ସିଝା ମୋର ମନେ ଅଛି ପିଲାବେଳେ ଆମର ଜେଜେମା ଧାନ ଆସେ ଧାନ ସିଝା ହୁଏ। ଧାନ ଖରାରେ ଶୁଖା ହୁଏ। ତାକୁ ମିଲକୁ ନେଇକି ପେଡା ହୁଏ, ଘର ତିଆରି ଚାଉଳ ନାଲି ନାଲି ଚାଉଳ ଭାତ।
ହଁ ସିଏ ବହୁତ ଭଲ। ଯେତେବେଳେ ଆମର ଯେତେବେଳେ କୃଷକ ଭାଇଟେ ସେ ଚାଷ କରନ୍ତୁ ଯାହାବି ଇଏ କରନ୍ତୁ ସେ କୃଷକ ଭାଇଟି ଚାଷ କଲେ ସେ କଣ ବିରିୟାନୀ ଖାଇକି ବଞ୍ଚିପାରିବ? ଆମକୁ ଦରକାର ଶ୍ ମାନେ ସାଧା ସିଧା ଓଡିଆ ଖାଦ୍ୟ ସିଏ କଣ ଚାହେଁ? କାଲି ଭାତ୍ ପଖାଳ ଭାତ ଲୁଣ ଏତିକିରେ ବି ପୁରା ଇଏ ଯାଏ ସେତିକିରେ ସେ ବହୁତ ଶାନ୍ତି। ଆମେ ଚାଳ ଘରେ ରହିକ ବି ଯଦି ପଖାଳ ଭାତ ସାଙ୍ଗରେ କଁ ବି ଟିକେ ଖାଇ ନେବା ସେତିକି ଆମ ବହୁ ଶାନ୍ତି କିନ୍ତୁ ଆମେ ଟାଉନ ରେ ଏକାଥରେ ପାଞ୍ଚ ମହଲା ବିଲଡିଂ ରେ ରହୁ ପଛେ ହେଲା କିନ୍ତୁ ଦେଖ ଆକୁଆମ ଖାଇବା ପିଅ ନାହିଁ ଶାନ୍ତି ନାହିଁ କୋଉ ଜିନିଷ କିଛି ଠିକ ଠାକ ସେ ହେଇପାରୁନୁ ଏତେ ବେଳେ ବେଳେ ସେ ଗାଁ ଜୀବନ ଟା ବହୁତ ଭଲ ଲାଗେ କିନ୍ତୁ କଁ କରିବା ଚାକିରି ମଣିଷ ଏମିତି ବାନ୍ଧି ହେଇକି ରହିଛି କିନ୍ତୁ ଆଉ ବେଳେ ବେଳେ ଚାହିଁଲେ ବି ଆଉ ଗାଁକୁ ଆଉ ସମ ଦେଇ ହେଇପାରୁନାହିଁ।
ହୋଟେଲ ରେ ଖାଇ ମଣିଷ ଜୀବନ କାଟୁଚି।
ହଁ ପରା।
ଯାହାକୁ ରୋଷେଇ ଶିଖି ପାଇଲୁନି ମା ସୁଯୋଗ ଦେଲାନି ରୋଷେଇ ଶିଖିବା ପାଇଁ କହିଲା ମୁଁ ରୋଷେଇ କରିବି ଯେବେ ଶିଖିବୁ ଶିଖିବୁ
ହୁଁ ହୁଁ ହୁଁ।
ଆଉ ଶିଖି ହେଲାନି ତେଣୁ ଯାହା ମିଳୁଛି ତାକୁ ହିଁ ଖାଇ ଜୀବନ କାଟ। କାଟୁଛୁ କାଟୁଥିଲୁ ଆଉ କାଟିବୁ
କିଛି କଥା ନାହିଁ ଆମେ ଆମେ ଚେଷ୍ଟା କଲେ ଆମେ ବି ସବୁ ଜିନିଷ କରିପାରିବା କିଛି ନାହିଁ। ଆମେ ବି ଘରେ ସେଟପ ବନେଇବା ନିଜେ ଇଏ କରିବା। ନିଜେ ଆମେ ପରିଶ୍ରମୀ ହବା ଆମେ ବି କିଛି ଶିଖିବା ଦରକାର ନାଇଁ ଆମେ ଯଦି
କାହିଁ କହିଲେ ବେଳେ ବଳେ ସମୟ ଥାଏ ମନୋବୃତ୍ତି ନ ଥାଏ। ବେଳେ ବେଳେ ମନୋବୃତିି ଥାଏ କିନ୍ତୁ ଆମ ପାଖରେ ସମୟ ନଥାଏ ହଁ। କଣ କରିବା?
ତମ ସହିତ କଥା ହେଇକି ବହୁତ ଖୁସି ଲାଗିଲା। ଲାଇଫଷ୍ଟାଇଲଟାକୁ ଆମେ ଏମତି ଟିକେ ମାନେ ଚଳେଇ ମାନେ ଏଇ
ପରସ୍ପର ସହିତ ଆଲୋଚନା କଲେ ହିଁ ମାନସିକ ସ୍ତରରେ
ହଁ। ଆମେ ଟାଉନରେ ରହିକି ବି ଆମେ ଗାଁର ସଂସ୍କୃତିକୁ ଆପଣେଇ ନେଇକି ଯଦି ଆମେ ଭଲରେ ଚଳିବା। ଆମେ ଆମେ ତ ଖୁସି ହେଇପାରିବା ନା ଆଉ କଣ ଅସୁବିଧା ଅଛି?
ହଁ ନାଇଁ ମୁଁ ଭାବେ ଆଲୋଚନା ପର୍ଯ୍ୟାଲୋଚନା ଟା ସବୁବେଳେ ସ୍ଵାଗତ ଯୋଗ୍ୟ। କିନ୍ତୁ ସମାଲୋଚନାଟା ଆଦୌଙ୍ଗ ସ୍ୱାଗତ ଯୋଗ୍ୟ ନୁହେଁ ମାନେ ମୋ ନିଜସ୍ଵ ନିଷ୍ପତି ମୁଁ ଭାବେ ଆଲୋଚ ପର୍ଯ୍ୟାଲୋଚନା କଲେ ଆମେ ଗୋଟେ ନିର୍ଯ୍ୟାେଶ ପାଇବା ଯୋଉ ନିର୍ଯ୍ୟାେଶକୁ ନେଇକି ଆମ ଜୀବନା ଆଗକୁ ନେଇ ପାରିବା।
ଆଜ୍ଞା।
ପର୍ଯ୍ୟାଲୋଚନା ଆଲୋଚନା ସିନା ଜୀବନରେ ସ୍ଥାନ ଅଛି। ସମାଲୋଚନାଟା କେବେ ହେଲେ ବି ଗ୍ରହଣ ଯୋଗ୍ୟ ନୁହେଁ।
ଆଜ୍ଞା। ହଉ ହଉ ଭାଇ ଆଜ୍ଞା ଆଜ୍ଞା।